ହଁ, ବସିଥିଲି କଣ କରୁଥିଲେ ଆପଣ?
ହଁ, ମୁଁ ଏଇଠି ଟିକେ ଶୋଇଛି ଆଉ।
ଘର କାମ ସରିଲାଣି ସବୁ?
ହଁ, । ହଁ, ଖାଇକି ଏଇଠି ଆସିଲି ଆସି ଶୋଇଛି ଆଉ କଣ କରିବା? ଆଉ କିଛି କାମ
ଏ ଅଛି।
ହଁ। ହ୍ୟାଲୋ।
ଆଉ ଗୋଟ ଅଛି।
କୋଉ ବିଷୟରେ ଆମେ ଆଲୋଚନା କରିବା? ଟ୍ରାଫିକ ବିଷୟରେ କଥା ହବା କି? ଏଇ ଗାଡି ଆରିକା ଯୋଉ ଆଜିକାଲି ଯୋଉ ଆକ୍ସିଡେଣ୍ଟ ହଉଛି।
ହଁ, ହଁ, କୁହନ୍ତୁ।
ହଁ। ହେଲେ ଆଜିକାଲି ଦେଖିବେ ପିଲାମାନେ ବି ବହୁତ କଣ ମାନେ ଟ୍ରାଫିକ ନିୟମ ମାନୁ ନାହାନ୍ତି। ହେଲମେଟ ପିନ୍ଧୁ ନାହାନ୍ତିି। କି ଗାଡି ସ୍ଲୋ ଚଲଉନାହାନ୍ତି ଷ୍ଟାଇଲ ଚଷ ହଁ।
ହଁ, ଆଜିକାଲି ବି ଛୁ ଛୋଟ ଛୁଆ ଦେଖିବ ମାନେ ଚଉଦ ବର୍ଷ ପନ୍ଦର ବର୍ଷ ହେଇନଥିବ, ପ୍ରାୟ ପିଲା ଦେଖି ଗାଡି ଧରିିକି ବୁଲୁଛନ୍ତି।
ହଁ।
ସେଇମାନଙ୍କୁ ମାନେ କଣ ସେ ମାନେ ସେମାନଙ୍କୁ ଆମେ କେମିତି ବୁଝେଇବା ମାନେ ଘର ଲୋକ ବି କେମିତି କଣ କହିବେ ତାଙ୍କୁ ଟିକେ ମତେ କହିପାରିବେ?
ହଁ ସେ ପ୍ରଥମେ କଣ କରିବା ଫାଷ୍ଟ ଗାଡି ଆମେ ମାନେ ଆମେ ଅଠର ବର୍ଷ ତଳକୁ ଛୁଆଙ୍କୁ ମାନେ ଉପରକୁ ଇଏ ମାନେ ଅଠର ବର୍ଷ ଭିତରେ ଛୁଆଙ୍କୁ ଆମେ ଗାଡି ଟୋଟାଲ ଦବା ନାହିଁ ତାପରେ ଯଦି ଅଲଗା ଲୋକ ବି ଆମେ ଚଲେଇବ ଗାଡି ତାହଲେ ଫାଷ୍ଟ ଆଗ ଗାଡି ସ୍ଲୋ ଚଲେଇବ ଚାଳିଶ ଭିତରେ ଚଲେଇବ। ତାପରେ ହେଲମେଟ ବ୍ୟବହାର କରିବ ତାପରେ ଟ୍ରାଫିକ ନିୟମ ମାନିବ। ଆଉ ନିଶା ଦ୍ରବ୍ୟ ଏ ସବୁ ସେବନ ନକରି ଗାଡି ଚଲେଇବା ହିଁ ଭଲ।
ନିହାତି ସେଇ ଯୋଉ କଥାଟା କହିଲ ହଁ ହଁ ନିହାତି। ସେଇ ମା ସବୁବେଳେ ସେଇ ଗୁରାକ ଖାଇକି ଦେଖିବ ଗାଡି ଆକ୍ସ ସେଆଡେ଼ କାହା ପାଖରେ ଧ ମାନେ ଲେଡିଜ ଯାଉଥିବେ ତାଙ୍କ ଉପରେ ବି ଦେଖିବେ ପ୍ରାୟେ ଅ ଅଟୋ ହଉ କି ବାଇକ୍ ହଉ ଦେଖିଥିବ ଦୁର୍ଘଟଣା ନିହାତି ଘଟିଥିବ।
ହଁ ମ୍। ଅଧିକା ଗାଡି ଆକ୍ସିଡେଣ୍ଟ ହେଇଛି ମାନେ ଯଦି ଚେକ୍ କରାହବ ସେ ଲୋକ ନିଶ୍ଚିନ୍ତ ଭାବେ ମଦ ପିଇଥିବ।
ନିହାତି ହଁ।
ଆଉ ଆଜିକାଲି ପୁଅ ପିଲାମାନେ ବି ବହୁତ ସ୍ପିଡ ରେ ଗାଡି ଚଲାଉଛନ୍ତି ଷ୍ଟାଇଲ ମାରିକି। ଝିଅ ପିଲାମାନେ ବି ଅଛନ୍ତି ନଜା ଜାଣିନାହାନ୍ତି ହେଲେ ସେମାନେ ବି ବାହାରକୁ ନେଇକି ବହୁତ ଷ୍ଟାଇଲ ରେ ଗାଡି ଚଲାଉଛନ୍ତି ସ୍କୁ ସେମାନେ ଭାବୁନାହାନ୍ତି ଯେ ତାଙ୍କର ଭୁଲ ଯୋଗୁ ଅଲଗା ଲୋକମାନେ ମାନେ ସେମାନେ ସାଇଜରେ ଯାଇକି ସେମାନେ ବି ମରୁଛନ୍ତି ବିନା କାରଣରେ।
ହୁଁ ଆଉ ଗୋଟେ କଥା ମୁଁ କହିବି ଉଁ ଯୋଉ ମଦ ପିଇବା କଥା ବି କହୁଛି ମାନେ ଭଲ ଲୋକ ବି ମାନେ ମଦ ନ ପିଇ କି ବି ଗାଡି ବହୁତ ଜୋର ଚଲେଇଲେ ବି ଗାଡି ଆକ୍ସିଡେଣ୍ଟ ନିହାତି ହଉଛନ୍ତି କାହିଁକି ନା ପ୍ରାୟ ଦେଖିବ ମଦ ପିଇ ନଥିବେ ଗାଡି ଚଲଉଛନ୍ତି ଗାଡି ଆକ୍ସିଡେଣ୍ଟ ହଉଛନ୍ତି କାହିଁକି ନା ଆମେ ଯଦି ସତର୍କ ନିଜେ ହଁ ନିଜେ ଯଦି ସ ସତର୍କ ରହିବା କିଛି ବି ଆମର ଦୁର୍ଘଟଣା ଘଟିବଣି। ଆମେ ଯଦି ଠିକ ସେ ନ ରହିବା ଦୁର୍ଘଟଣା ତ ନିହାତି ଘଟିବ ଆମେ ଗାଡି ଚଲଉଥିବା ମୋ ମୋବାଇଲି ୟୁଜ୍ କରୁଥିବା ପ୍ରାୟ ଦେଖ
ହଁ କାନରେ ମୋବାଇଲ ଦେଇ ଦେଇଦେଇକି ଗୋଟା ହାତରେ ଚଲାଉଥିବେ। ଗାଡି ଗୋଟା ହାତରେ ଚଲେଇଲେ ନିଶ୍ଚିୟ ଦୁର୍ଘଟଣା ହବ ନା ମାନେ
ନିହାତି ହଁ ସେଥିପାଇଁ ଆମେ ହିଁ ତାଙ୍କ ମାନଙ୍କୁ ବୁଝେଇବା ନାଇଁ ଗାଡି ଚଲେଇଲା ବେଳେ ମୋବାଇଲ ୟୁଜ କରନ୍ତୁ ନାହିଁ ଗାଡି ଚ ଚଲେଇଲା ବେଳେ ବି ଅନ୍ୟ ମାନସ ରହିଲେ ବି ବହୁତ ଦୁର୍ଘଟଣା ଘଟ ଜଯି ଆମେ ଆମେ କଣ ଗୋଟେ ଭାବୁଥିବା ହଁ ନିହାତି
ରୋଡରେ କିଏ ସାଇଟରେ ଠିଆହେଇଥିବ କାହାକୁ ଅନଉଥିବେ।
ହଁ ସେଇଟା ତ ମାନେ ଆଜିକାଲି ପୁରା କମାଲ ହେଇଗଲାଣି।
ଆଜିକାଲି ଛୁଆ ମାନଙ୍କୁ ବାପା ମା ଛାଡିବାକୁ ନେଇ ପାରୁନାହାନ୍ତି ଯଦି ନ ନେଇ ପାରୁଛନ୍ତି ବସ ରେ ଛାଡନ୍ତୁ। ସେମାନଙ୍କୁ ଗୋଟେ ଗୋଟେ ଗାଡି ଦେଇ ଦଉଛନ୍ତି ଏଇ ଯାଭିଅର ଛୁଆ ମୁଁ ଦେଖିଛି ଗୋଟେ ଗୋଟେ ଛୁଆ ସେମାନେ ସବୁ ଗାଡି ନେଇକି ସ୍କୁଲ ଯାଉଛନ୍ତି। ପୁଅପିଲା।
ସେଇଟା ହିଁ ତ ଖରାପ କିନ୍ତୁ ଆମେ ମା ବାପା ହେଇ କି ମାନେ ବୁଝେଇ ବି ପାରିବା ପିଲାମାନଙ୍କୁ। ନାଇଁରେ ବାବା ଗାଡି ନିଅନି ଆମେ ହେଇଟା ଆମ ମାନେ ଉ ଘରେ ନି ନିଜେ ହିଁ ବୁଝେଇବା ସେମାନଙ୍କୁ ଆମେ ଯଦି ସତର୍କ ନ ରହିବା ତାହେଲେ ସେମାନେ କଣସି ଖିବେ ଆମଠୁ।
ହଁ।
ଆଜିକାଲି ତ ଜାଣିଛ ମୋବାଇଲ ଯୁଗ ସେ ବି ଗାଡ଼ି ନେଲେ ତ ମୋବାଇଲ ପ ପଛପଟେ ବି ଦେଖିବ ପ୍ରାୟ କଲେଜ ପିଲା ବି ଯାଉଥିବେ ପଛପଟେ ତିନ୍ ତିନି ଜଣ ଲାଖେ ବସିଥିବେ ଚାରି ଜଣ ଲାଖେ ବସିଥିବେ।
ସବୁଠୁ ମୁଣ୍ଡ ଟା ହିଁ ଆମର ଜରୁରୀ ମସ୍ତିଷ୍କ ସେମାନେ ସବୁ କଣ ହେଲମେଟ୍ ବ୍ୟବହାର କରିବା କଥା ଡବଲ୍ ହେଲମେଟ୍ ବି ବ୍ୟବହାର କରିବା କଥା ପଛରେ ଯିଏ ବସୁଛନ୍ତି ତାଙ୍କ୍ ଙ୍କୁ ବି ହେଲ୍ମେଟ୍ ଦବା କଥା।
ନିହାତି ଦୁଇ ଜଣ ଗାଡ଼ିର ଗାଡ଼ିରେ ନିହାତି ଦୁଇ ଜଣ ବସି ଵ ଦୁଇ ଜଣଙ୍କ ଭିତରେ ବି ହିଁ ହେଲମେଟ୍ ନିହାତି ଦି ଜଣ ହିଁ ପିନ୍ଧିବ ଆମେ ମାନେ କହୁଛେ ହଁ ଏଇଠିକି ତ ଯାଉଛେ ହେଲମେଟ୍ କଣ ହବ? ଆରେ ହେଲମେଟ୍ ଥିଲେ ଗାଡ଼ି ଆକ୍ସିଡେଣ୍ଟ ହେଇଗଲେ ବି ଦୁକ୍ ଘଟଣା ଯାହା ଘଟିଲେ ବି ଆମ ମୁଣ୍ଡ ଟା ହିଁ ରକ୍ଷା ପାଇପାରିବ କି ନାହିଁ? ଆମ ଦେହ ମୁଣ୍ଡ ହାତ ଏଗୁଡା ଖଣ୍ଡିଆ ହେଇପାରେ କିନ୍ତୁ ମୁଣ୍ଡ ଆଘାତ ହେଇପାରିବନି। ଆଘାତ ହେଇପାରିବ କି?
ନାଇଁ।
ଆମେ ଯଦି ହେଲମେଟ୍ ନ ପିନ୍ଧିଥିବା ତାହେଲେ ତ ଆମ ମୁଣ୍ଡ ହଉ ଆ ଆଖି ହଉ ଆମର ଯୋଉ କୌଣସି ଜାଗା ବି ହଉ
ସବୁଠୁ ମାନେ ଏ ଜିନିଷ ଜରୁରୀ ହଉଛି ମସ୍ତିଷ୍କ ଆଉ ମୁଣ୍ଡ ଏ ଟିକେ ମାଡ଼ ହେଇଗଲେ ହିଁ ଜୀବନ ଛାଡି ଯିବ ହାତ ଗୋଡ଼ ଖଣ୍ଡିଆ ହେଲେ ତ ମଣିଷ ବଞ୍ଚିବ ସେଥିପାଇଁ ସେଇ ଥିରେ ହେଲ୍ମେଟ୍ ହଁ ପିନ୍ଧିବାଟା ଠିକ୍।
ନିହାତି ଆଗ ତ ଜାଣିଥିବ ନା ନିହାତି ଗାଡ଼ି ଆ ଆକ୍ସିଡେଣ୍ଟ ହେଲା ମାତ୍ରେ କି ମୁଣ୍ଡ ପ୍ରାୟ ପଛପଟ ମୁଣ୍ଡ ମାଡ଼ ହେଇଯାଉଛି।
କିଟା ହେଲମେଟ ପିନ୍ଧିବା ଦ୍ଵାରା ଆଖି ବି ରହୁଛି ନା ଇଏରେ।
ସବୁ କିଛି ନିହାତି ଜରୁରୀ କିନ୍ ତୁ ଆମେ ନିଜକୁ ନିଜେ ସତର୍କ ରହିଲେ ସବୁଟା ହିଁ ଠିକି ହବ।
ଆଜିିକାଲି ହଁ ଆଜିିକାଲି ଦେଖିବେ ମୋ ବସ୍ରେ ବେଶୀ ଆକ୍ସିଡେଣ୍ଟ୍ ହୋଉନି ଏବେ ମୋ ବସ୍ ଲକ୍ଷ୍ମୀ ବସ୍ ଯୋଉ ଚାଲୁଛି।
ହଁ ଲକ୍ଷ୍ମୀ ବସ୍ କଥା କହୁଛି ସେ ପ୍ରାୟ ଦେଖିବ ସେ ବସ୍ ରେ ନା ମଦ ପିଇକି ଗାଡ଼ି ଚଲଉଥିବେ।
ହଁ ଆକ୍ସିଡେଣ୍ଟ ବହୁତ ହେଉଛି ସେଥିରେ ବା।
ନିହାତି ତିରିଶ ହଉଛି ଆଉ କଣ କରାଯିବ ଆମେ ତ ସତର୍କ
ତ ଭାବିବା କଥା ଏଇ ଗାଡ଼ିରେ ତୋ ତମକୁ ଛାଡିଦେଲେ ବି ଆହୁରି ପନ୍ଦର କୋଡିଏ ଜଣ ବସିଛନ୍ତି ଲୋକ।
ହୁଁ
ସେମାନଙ୍କର ଜୀବନ ଇଏ ଅଛି ନା ତୁମେ ଏମିତି ଏତେ ଜୋରରେ ମଦ ପିଇ ଗାଡ଼ି ଚଲେଇବ ଏ ଚଲେଇବ। ଏସବୁ କଣ ହବ ସେ ତମେ ତ ନିଜେ ମରିବ ତମ ଯୋଉ ତିରିଶ ଜଣ ଲୋକ ଗାଡିରେ ଅଛନ୍ତି ସେମାନେ ବି ମରିବେ।
ନିହାତି ଆଜି କାଲି ମଦ ହିଁ ଯଦି ମ ଦ ଯଦି ସରକାର ବନ୍ଦ କରନ୍ତା କି ଆମ୍ ଆମେ ମାନେ ଚାହିଁଲେ ବି ମିଶିକି ମାନେ ଭାଙ୍ଗି ପାରିବେ। ସବୁ କିିଛି କଲେ ହିଁ ଜୀବନ ବଞ୍ଚିବ। ଆଉ ଗାଡ଼ି ବି ଯୋଉମାନେ ଧରୁଛନ୍ତି ଛୋଟ ଛୋଟ ଛୁଆଙ୍କୁ ବି ମା ମାନଙ୍କୁ ଙ୍କୁ ବି ମାନେ ଅନୁରୋଧ କରିବା କଥା ଯେ ଆପଣ ଛୋଟ ଛୁଆଙ୍କୁ ନିହାତି ଗାଡ଼ି ଦିଅନ୍ତୁ ନାହିଁ। ଆଉ ଆଜିକାଲି ବି କେସ୍ ବି ହେଇଯାଉଛି ଦେଖୁଛନ୍ତି ନା। ମାନେ ଛୋଟ ପିଲା ଗାଡି ଧରିବା ପାଇଁ ମନା ହଉଛି କିନ୍ତୁ ସେମାନେ ଶୁଣୁନାହାନ୍ତି ଆଉ ତାଙ୍କ ମାନ
ଟ୍ରାଫିକର ରେଡ୍ ଲାଇଟ୍ ଜଳୁଥିବା ଦେଖିବ କାଟ ଟି କି ପୁଅ ପିଲା ପଳଉ ଛନି ଝିଅ ପିଲା ପଲୋଉଛନି।
ନିହାତି ସବୁ ତ ମାନୁନାହାଁନ୍ତି ନା।
ଟ୍ରେନ ରେ ଦେଖଥିବେ ଟ୍ରେନ ଆସିବା ବେଳେ ପଡିଥିବ ସର୍ଟକଟ ପଡିଥିବ ତା ତଳେ ନଇକି ଲୋକ ପଳଉଥିବେ ମାନେ ଏ ତେ ଜରୁରୀ ଜୀବନଟୁ ବି ତାଙ୍କର ଜରୁରୀ ବୋଧେ କାମ।
ଜୀବନ ଟା କେତେ ମୂଲ୍ୟବାନ ସେମାନେ ଜାଣି ପାରୁନାହାନ୍ତି।
ଟ୍ରେନ ଲାଇନ ରେ ଯେତେବେଳେ ଲକ୍ଷ୍ୟ କରିବେ ଦେଖିବେ ସେଇଠି ପଡ଼ିଥିବ ୟା ଟ୍ରେନ ଆସିବାର ଥିବ ଏଇ ତା ତଳେ ଦେଖିବେ ଲୋକ ଗଳି ଗଳି ପଳଉଥିବେ ସାଇକେଲ ଧରିକି ତା ଭିତରେ।
ସେଇଥିପାଇଁ ଜୀବନ ପ୍ରାୟ ଯାଏ ହାରି। ଦେଖିବ ପ୍ରାୟ ଜୀବନ ଯାଏ ହାରି ସିଏ କଣ କରିବେ ଟ୍ରେନ ଯୋଉ କଥା କହୁଛନ୍ତି ସିଏ ଟ୍ରେନ ବାଲା କଣ କରିବେ ଆରେ ନା ପାଖରେ ମାନେ ହଁ। ଯୋଉ ଟ୍ରେନରେ ଗଳିକି ହେ ଯାଉ ଆମେ ହିଁ ଚ ନାଇଁ ଟ୍ରେନ ଟା ଆସିବ ସିଏ ବି ଲାଲ ଲାଲର ବତି ଲଗେଇଥିବେ ନା ନିହାତି। ସି ଯଦି ସତର୍କ ହଁ ପକେଇଥିବେ ଆମେ ଯଦି ତଳୁ ପଳେଇବା ତାହେଲେ ଆମେ କଣ ସିଏ ମ୍ ମାନେ କଣ କରିବେ କିଛି କରିପାରିବେନି।
ଆମ ନିଜ ଜୀବନ ନିଜ ହାତରେ।
ହୁଁ ନିହାତି ଯୋଉ କୌଣସି ଜିନିଷ ହଉ ଯିଏ ଯୋଉ ମଦ ପାଇଁ କହିଲ ବି ସେ ମଦ ବି ହଉ। ମଦକ ସବୁ ବି ଲୋକ ଚଲଉଛନ୍ତି ସେଟା ନୁହଁ ଆମେ ଯଦି ସତର୍କ ହେଇକି ଅନ୍ୟ ମନ ଅନ୍ୟ ମନଷ ହେଇକି ବି ମାନେ ଗାଡି ଚଲଉ ନିହାତି ଆ କ ସମସ୍ତେ ସମସ୍ତେ ପିଅନ୍ତି ନିଅବଶ୍ୟ। ଅନ୍ୟ ମନସ୍ଥା ହେଇକି ଘରର ଫା ଯୋଉ କୌଣସି ବି ହଁ ସେ ସେଥିପାଇଁ ଗାଡି ଚ ହଁ ଗାଡି ଚଲେଇଲା ବେଳେ ଶୁଣ ଗାଡି ଚଲେଇଲା ବେଳେ ସ ତ କହିକି ଚଲେଇିବା କଥା କାହିଁକି ନା ଆମେ କୌଣସି ମନ ଜ୍ଞାନ ଦବାନି ସବୁବେଳେ ଭଗବାନଙ୍କୁ ଡାକି ଗାଡି ଚଲେଇବା। ନିରା ମାନେ ଆମ ଯୋଗୁରୁ ପାଞ୍ଚ ପାଞ୍ଚ ମାନେ ବହୁତ ଲୋକ ଦଶ ଟା ହନ୍ତୁ ପନ୍ଦରଟା ହନ୍ତୁ ଜୀବନ ପଳେଇବ ନା ଆମେ ଯଦି ସତର କ ନ ରହିବା ତାହେଲେ ସେମାନେ କଣ କରିବେ। ଆମେ କହୁଛେ ହଁ ଆମେ ବାଇକରେ ଯିବାନି ହୁଁ ହୁଁ କୁହ କୁହ।
ମୁ କହିଲି ଜଣେ ଆକ୍ସିଡେଣ୍ଟ କଲା ତା ଯୋଗୁ ବିନା କାରଣରେ ବି କେତେ ଜଣ ଲୋକଙ୍କର ମୃତ୍ୟୁ ହେଇଯାଉଛି କହିଲେ। ସି ତାଙ୍କର ଠିକ ଲାଇନ ରେ ବାଁ କରେ ଯାଉଥିବେ ଏମାନେ ଭୁଲ ଆସିକି ରଙ୍ଗ ରେ ବାଡେଇବେ। ସେମାନଙ୍କର ଜୀବନ ବି ତାଙ୍କ ଯୋଗୁ ଶେଷ ଆଜିକାଲି ଦୁନିଆରେ ଗାଡି ଚଲେଇଲେ ବି ନିଜେ ଯେ ଠିକ ରେ ଥିଲେ ବି ଆକ୍ସିଡେଣ୍ଟ ହେଇଯାଉଛି କାରଣ ଅଲଗା ଲୋକଙ୍କ ଭୁଲ ଯୋଗୁ ବାଡେଇ ଦଉଛନ୍ତି।
ହୁଁ ନାହାନ୍ତି।
ଆଜିକାଲି କାର ଏଇ କଟକଟି ହଁ ଏଇ କଟକଟି ଗୋଟେ ଆକ୍ସିଡେଣ୍ଟ ହେଇଥିଲା ମୁଁ ଥିଲି ସେଠି କାର ଆସିଥିଲା ଡାଇରେ୍ଟ ବାଡେଇ ଦେଲା ମାନେ ଏମାନେ ପଡିଛନ୍ତି ପୁରା ଏମିତି ହେଇକି ତଥାପି କାର ଓହ୍ଲେଇଲାନି କି ଉଠେଇଲାନି।
ସେଇଟା ଶୁଣ ସେଇଟା ହଉଛି ଭୁଲ ଦେଖିବ ପ୍ରାୟ ଯୋଉଠି ଦୁର୍ଘଟଣା ଘଟୁଛି ଲୋକମାନେ ପାଣି ମାଗୁଥିବେ ସେମାନଙ୍କୁ ଦେବେନି ସେଇଟା ହିଁ ଭୁଲ ଆମେ ଭାବିବା ଯେ ଆମର କଣ ଅସୁବିଧା ହବ ସେଟା ଠିକ ନୁହଁ ଗୋଟେ ଜୀବନ ହିଁ ବଞ୍ଚିପାରେ ପାଣି ଯୋଗୁରୁ ଆମେ ଯଦି ତାଙ୍କୁ ପାଣି ଦେଇକି ବଞ୍ଚେଇ ପାରିବା ତାହେଲେ ଆମର ବି ବହୁତ ମଙ୍ଗଳ ହବ ଏଇଟା ଗୋଟେ କଥା ମାନେ ମୁଁ ପ୍ରାୟ ବି ଦେଖିଛି ଗାଡି ଆକ୍ସିଡେଣ୍ଟ ହେଲା ବଳେ ଲୋକମାନେ ନା ଉଣ୍ଡନ୍ତିନି। କବେ ହେ ଆମେ ଯଦି ଉଣ୍ଡିବା ଆମର କଣ ହେଇଯିବ ଆମକୁ କିଏ କାଳେ ଧରିବ। ସେଟା ସେଟା ହେଁତି ଭୁଲ ଆନ ଯଦି ଲ ଆଇନ କି ଉଣ୍ଡିବା କି ମାନେ ସମସ୍ କି ଉଣ୍ଡିବା ଆମେ ତ ଗୋଟେ ଲୋକର ଜୀବନ ପଳଉଛି ଜୀବନଟା ହିଁ ମୂଲ୍ୟବାନ। ଆମେ ଯଦି ତାକୁ ପାଣି ଦବାନି କିଛି ଦବାନି ସେ ତ ସଡନ ସେ ଆସିଲା ବେଳକୁ ମାନେ ସବୁ ଜିନିଷ ଆସିଲା ବେଳକୁ ତା କୁ କିଛି ନଥିବ ତା ଜୀବନ ଟା ଲାଭ କଣ?
ଛି ମୋ ନାରେ କେସ୍ ହବ ମୁଁ ରହିବିନି। ଜୀବନ ଟା ବଞ୍ଚାନ୍ତିନି ସେ ଓଲଟି ନିଜେ ବଞ୍ଚିବେ ବୋଲି ଖସିକି ପଳାନ୍ତି ବାଡେଇ ଦେଇକିନି।
ଯେ ଭୁଲ କିନ୍ତୁ ଆମେ ଯଦି ଦି ସମସ୍ତେ ମିଳିମିଶି ତାଙ୍କ ପାଖକୁ ଯିବା ତାଙ୍କ ଜୀବନ ପାଇଁ ପାଣି ତାଙ୍କୁ ଦେବା ବଞ୍ଚି ପାରେ ଲୋକଟା କାଇଁ ମରିଯିବ ଅପେକ୍ଷା ବଞ୍ଚି ପାରିବ ନିହାତି ନିହାତି ବଞ୍ଚିବ ସିଏ। ଆଉ ଯଦି ପାଣି ସିଏ ମାଗୁଥିବା ଆମେ ଦଶ ଜଣ ସେଠି ଜାଗାରେ ଦେଖୁଥିବା କିନ୍ତୁ ପାଣି ମନ୍ଦେଇଦବାନି ସେଇଟା କଣ ଠିକ୍?
ନା।
ସେଇଟା ଜମା ହିଁ ଠିକ ନୁହଁ।
ସେ ରୋଡ ର ବାଆଁ କରେ ବି ଯିବା କଥା ଦେଖିବ ଡାହାଣ କରେ ପିଲା ଯାଆନ୍ତି ସର୍ଟକଟ ହବ ତାଙ୍କ ପାଇଁ ବୋଲି ଗୋଟେ ଗୋଟ ବାଟ ଡାହାଣ କରେ ଯିବେ ଯୋଉଠି ରଙ୍ଗରେ ଗଲେ ମାଡ଼ ହିଁ ହବ।
କଲ ବି ନେଇକି ଗଲେ ପିଲା ଦେଖିବ ଏ କଲେଜ ହକ ସ୍କୁଲ ହଉ ସେ ବାଁ ପଟେ ଯିବେନି ପୁରା ଡାହାଣ ପଟେଇ ଯିବେ ମାନେ ଗଲା ବେଳେ ବି ଦେଖିବ କଭର କରିଦେବେ ରୋଡ ଟା ପୁରା କଭର କରିଦେବେ।
ଚାରି ଚାରି ପାଞ୍ଚ ଜଣ ସାଙ୍ଗ ହାତ ତ ଧରିକି ରୋଡ ରେ ଗାଡି ସାଇକେଲ ଚଲଉଥିବେ ଦେଖିବେ ସାଇକେଲ ଚଲଉଥିବେ କଲେଜ ଛୁଆ।
ନିହାତି ଆଉ କଣ କରିବା ଆମେ ଯଦି ସେମାନଙ୍କୁ ବୁଝେଇବା ସେମାନେ ନ ବୁଝିବେ ଆମେ ଆଉ କଣ କରିପାରିବା କିଛି ବି କରିପାରିବାନି।
ହଁ।
ସତର୍କ ହେଇକି ଚଳିଲେ ସବୁଟା ହିଁ ଠିକ ହବ। ଆଉ ମାନେ ଆମେ ଯଦି କହିବା ତାଙ୍କ ମାନଙ୍କୁ ବି ଓଲଟା କଥା ଶୁଣିବା ନା।
ହଁ ନିଜେ ନିଜ ନିଜେ ନିଜ ଭିତରେ ହିଁ ଆମେ ସତର୍କ ହେବା ଦରକାର ନିଜ ଜୀବନ ନିଜ ହାତରେ। ଆମେ ଯଦି ଆଜି ସମାନିବା ସବୁ ହଁ।
ସେଟା ପଢିଛନ୍ତି ସେମାନେ ହିଁ ବୁଝିବା କଥା। ନା ଆଇନ ପ୍ରତି ନିଜେ ହିଁ ନିଜେ ନିଜକୁ ନିଜେ ସତର୍କ ହେଇକି ରହିବା ପ୍ରତି
ସେ ଜୀବନର ମୂଲ୍ୟ ଟା ବୁଝୁନାହାନ୍ତି ନା ସେଥିପାଇଁ ଆଉ।
ଆଉ ଜୀବନର ମୂଲ୍ୟ ଯଦି ନ ବୁଝିବାର କଣ କରାଯିବ?
ହଁ।
ହଉ ଝିଅ ତମେ ସାଙ୍ଗରେ କଥା ହେଇକି ବହୁତ ଖୁସି ଲାଗିଲା।
ହଉ ଆଣ୍ଟି। ରଖୁଛି?
ହ୍ୟାଲୋ।